ହଁ, ହ୍ୟାଲୋ!
ହଁ, ସୁଭୁଚିତ?
ହଁ, ଶୁଭୁଚି। ହ୍ୟାଲୋ!
ହଁ, ଆପଣ ଏବେ କଣ କରୁଛନ୍ତି?
ଏଇ ଶୋଇଛି, ଟିକେ ଆଉ ନିଦ ଆସୁଛି ଭର ଉଠିଲା ବେଳକୁ। କାମ ଦାମ ସାରିଲା ଆଳକୁ ଏତେବେଳେ ଟିକେ ନିଦ ଆଉଛି, ପାଞ୍ଚ ମିନଟ ଗଡି ପଇନେ ଯାହା ହବ ଆଉ। ଖାଉବାକୁ ତ କେହି ଆସିନାହାଁନ୍ତି? ଆଉ ସିଲେଇ କରୁଥିଲି, ଟିକେ ନିଦ ଆସିଲା ଆସିକି ଟିକେ ଗଡ଼ି ପିଇଲି। ଓ ଥାଉ। ଆଉ ପଛରେ ସିଲେଇ କରିବି ଆଉ। ଏ ଟିକେ ଗଡି ପଡେ ଲୋକ ଦେଇଛନ୍ତି, ସବୁ କରିବାକୁ ବହୁତ କାମ ଅଛି। ଆଉ ନିଦ ଆସିଲା। ମୁଁ କଇନି ନା କୋଉଠି ଭୁଲ ଭାଲ୍ ଲ ହେଇଯିବ ଆଉ ଯାଏଁ ଟିକେ ପାଞ୍ଚ ମିନ୍ଟି ଗଡି ପଡେ। ତାପରେ ସିଲେଇ କରିବି ଆଉ। ଏ ବ୍ଲାଉଜୁ ଛୟା ତ ସାଡ଼ି ଫଅଲ କେ ତ ଏଇ ସବୁ କରେ ଆଉ। ରଜରେ ବହୁତ ଭୁଡ ହେଇଥିଲା ମତେ ବହୁତ୍ ପରିଶ୍ରମ, ଘରୁକୁ କୁଣିଆ ଆସିଥିଲେ। ତାଙ୍କ ସେ ଚିଲେଇ ସବୁ କରିକି ଦବାକୁ ପଡିଲା। ଭଉତୁ ହେବି ପରିଶ୍ରମ ଘର କାମ। ଆଉ କୁଣିଆ ଆସିବା, ଆପଣ ଜାଣିଥିବେ, କେମିତିକା ଖର୍ଚ୍ଚ ବାର୍ଚ। ଆଉ ଖର୍ଚ୍ଚ ତ ଯାହା ହଉ ଫେରେ ରୋଷେଇବାସ ପରିଶ୍ରମ। ଆଉ ସେ ଆମର ନଣଦ ଆସ ତାଙ୍କର ପୁଅ ଆସିଥିଲା! ଏତେ ଦୁଷ୍ଟ! ଏ ଭଗବାନ୍! ମୋର ବି ପି ବାହାର କରିଦେଇ ଚାଲିଗଲେ। ପଳେଇଲେ ସେ ସବୁ କାଲି, କିନ୍ତୁ ମୋର ବି ପି ବାହାରି ପଇଲା। ଏଠି ଲାଗେ, ସେଟି ଲାଗେ, ଏଠି ଢାଳେ, ସେଟି ଢାଳେ, ପାଣି ଢାଳ, ଟ୍ୟାପ୍ ଖୁଲୁ, ଠାକୁର ଫଟ ଆଣିକି ଛାତକୁ ନେ ଘନ୍ ତିନେ, କଳସନେ, ଯୋଉ ନାରୁଆ ଖରା କଲା ଯେ, ମତେ ନାକେ ଦମ କରିଦେଇଚି ସେ ତିନ୍ ଚାର୍ ଦିନି। ମତେ ଭାରି ପରିଶ୍ରମ ହେଇଛି, ମୁଁ ଆଉ ରୋଷେୟାସ୍ ସାରିକି ଆସିଲି। ଟିକେ ମୁଁ କହିଲି ନା ପାଞ୍ଚ ମିଣ୍ଟି ଶୋଇ ପଡେ। ତାପରେ ଏଁ ମ୍ ସିଲେଇ କରିମି ଆଉ। ଆଉ ଦା ଆପଣ ଫୋନ୍ କଲେ। ଦେଖିଲି ହଁ ଦିଅ, ମୁଁ ଭଉ ଦିନି ହେଲା କଥା ହେଇନି। ଟିକେ କଥା ହେଇଯିବା ଆଉ ଆଉ ତମେ ଏଠି କଁ କରୁଚ? ସବୁ ପିଲାଛୁଆ ମାନେ, ବୋଉ ମାନେ ସବୁ ଭଲ ଅଛନ୍ତି?
ହଁ, ହଁ ସମସ୍ତେ ଭଲ ଅଛନ୍ତି। ମୁଁ ଏଇ ସବୁ କାମ ଦାମ ସାରିକି ଆସିକି ଟିକେ ଏଇ ଗଡୁଛି। ତାପରେ ଯିବି ମୋର ପାଁଷ୍ଟା ବେଳେ ଗୋଟେ ଟିଉସନ ଅଛି ଯିବି। ସାତ ଟା ଏଳୁକୁ ଆସିବି। ସବୁ ଆଉ-ଆଉ କାମ ଜ ବହୁତ୍ ରହିଯାଉଛି ନା ଆଉ ଦିନ ସାରା ଟିକେ ଶୋଇ ହୋଉ ମୁ ଏଇ ତିନ୍ ଟା ରୁ ଚାର୍ଟା ଟିକେ ଶୋଇପଡିବି ତାପରେ ମୋର ଗୋଟେ ସାଙ୍ଗ ଟା ଆସ ଆସିବା ମାନେ ମିଶିକି ଏକାଥର କା ଯିବୁ ଆସ୍ଲା ଏଳକୁ ମିଶ ଆସିବୁ ଦେଖିଆ ତା ପରେ ଯୋଉ ଯଦି ସମୟ ହେଲା ଫୁଣି ଥରେ ମୁଁ ଫୋନ୍ କରିବି କଥା ହବା ଆଉ
ହଁ ଠିକ୍ ଅଛି ଆଉ ଆଉ ସେ ବା ଆମର ଗୋଟେ ଭାଣୀଜି ଟିସନ ଯାଉଥିଲା ସେ ଗାଡି ଆକ୍ସିଡେଣ୍ଟ ହେଇକି ପୁରା ଏମିତି ହେଇଚି ଯେ କାଚ ଫାଚ ସବୁ ଗୋଡ ହାତରେ ଫୁଟିଯାଇ ସେ କଟକ ଶାନ୍ତି ମେଡିକାଲ ଆଡେ ଏସବୁ ହେଇଚି ଯିବାକୁ ଟିକେ ଭାରିଛି ଯେ ଆଉ ବର୍ଷା ହଉଛି ଟାଇମି ଦକାର। ଆଉ କକଣ କରିମି ସେଇ ଚିନ୍ତା ଭାବି ପାନି। ପାଠ ପଢୁଛି ନବମ ର ଇସ୍କୁଲୁ ଖୋଲିଲା ଦେଖିଲା ବେଳକୁ ତା ଦେହ ଟି ଖରାପ ହେଇଗଲା। ଆଉ ଭାବି ବ୍ୟସ୍ତ। ଝିଅ ଛୁଆ ଟେ ମେଟି ପରୀକ୍ଷା ଦେଇ ଦିବସ ଆଉ ରଇଲା ଦବମ ନବମ ଆଉ ସେ ରଇଥିଲା। ଆଉ ତାକୁ ଯିଏ ନେଇକି ଯାଇଥିଲା ଟିସନୁ ତାର ଗୋଡ ବି ତିନି ଖଣ୍ଡ ହେଇଯାଇଛି। ତାକୁ ତାଙ୍କ ଘରେ ବହୁତ ହଇରାଣା ଇଏ ତା ଇ ଭାଣିଜୀ ଯିଏ ଦବାକୁ ଖର୍ଚ୍ଚବାଚ ପଡିବ। ଦୁଇ ଆକ ଝିଅକୁ ନେଇକି ଯାଉଥିଲା ଦେଖିବନଥିଲା। ଆଉ ଏଇ ଅସୁବିଧା ଶୁଣିକି ଭାରି ମୁଣ୍ଡ ଟେନସନ ହେବଣିି। କଁ କୁଆଡେ କଣ କରିବା ଉଁ ଦୁନିଆ ଖର୍ଚ୍ଚ ବାଚ। କାମ ଧନ୍ଦା ନଟଫଟ ହେଇଛି ଆଉ ବଳ ନହିଁ କରି ଆକୁସବୁ। ଆସିକି ପଚାଶ ତ ବାଉନ ବର୍ଷ ହେଲାଣି ଆଉ ବଳ ଅଛି ନା କରିବାକୁ ସବୁ। ଏଇ ଘର ଜଞ୍ଜାଳ ଆଉ କଣ କରିବ ଆଉ ଦେଖିଆ ସେ ଭାଣେଜୀଟାକୁ ଦେଖିବାକୁ ଯିବା ଆଉ। ଏଇ ଏଇଆ ଆଉ।
ହଁ ଆମ ମୋ ଅଜାଙ୍କର ବି ସେମିତି ହେଇଯାଇଛି ତାଙ୍କର ଯୋଉ। କଳା ମୋତିଆ ବିନ୍ଦୁ ତାଙ୍କ ଆଖିରେ ହେଇଯାଇଚି ମାନେ ତାଙ୍କର କେବେଠାରୁ ହେଲା ଲାଣି ସେ ଗାଲେଇକି ରହିଗଲେ ସେ ଯୁଗରୁ ଏବେ ତାଙ୍କର ଦି ଜାକ ଆଖି ପୁରା ନଷ୍ଟ ହେଇ ଯାଇଚି ତାଙ୍କୁ ମାନେ ଆଖିର ହଣ୍ଡରେଡ ପରସେଣ୍ଟ ରୁ ନାଇଁଟି ପ ମାନେ ଆଉ ଦଶ ପରସେଣ୍ଟ ଦେଖା ହଉଛି ନବେ ପରସେଣ୍ଟ ପୁରା ନ ନଷ୍ଟ ହେଇଯାଇଛି ସେଇ ଯୁଗରୁ ସେ ଏବେ ଥିଲେ ମେଡିକାଲ ଦେଖେଇଲେ ମେଡିକାଲ ଦେଖେଇକି ସେ ମାଉସୀ ପାଖକୁ ଗଲେ ସେ ରହୁଚି ରାଇ ପୁରରେ। ତା ପାଖକୁ ଗଲେ ତାପରେ ତା ପାଖରୁ ଆସିବେ ଏଇଠିକି ଫୁଣୀ ଏଇଠିକ ଆସ ଆସିକି ପୁଣି ଭଦ୍ରକ ଯିବେ ଗୋଟେ ଦିନି ଦିନ ରହିକି ଭଦ୍ରକ ପଳେଇବେ ଭଦ୍ରକ ସିଦାପର ପୁରା ରହିବେ ଆଉ
ହଁ। ହଁ ବା ବସ୍ ହେଲାଣି ଆଖି କଥା ଫାଷ୍ଟରୁ ଦେଖିଲିଣି ଏବେ ଆଉ ବସ୍ ହେଲାଣି ଆଉ କିଛି ତ ଦିହ ଭଲ ଅଛି। ଅସୁବିଧା ଆଉ ଧରିକି ନବା ଆଣିବା କରିବାକୁ ପଡିବ ଆଉ ବେଶୀ କୁଆଡେ ଚଲାବୁଲା କତେ ଯିବେନି ମନା କରିବେ କେତେ ଝଟିକି ପଡିବେ କହିହବ ନା ଆଉ। ବୁଡା ହେଲାଣି ନା ଆଉ ଆାନ ଝିଅ ପାଖକୁ ଯାଇଛନ୍ତି ବୁଲି ବାଲିକି ଟିକେ ଆସିବେ ଆଉ। ଆଉ ଏଇ ବୟସରେ ଯ ଆଉ ଟିକେ ବୟସହେଲେ ଆଉ ଯାଇପାରିବେନି। ହ ଭଲ କରିଛନ୍ତି ଯାଇଛନ୍ତି ବୁଲିକି ଆସନ୍ତୁ ଆଉ ଆଉ। ବୁଢା ମଣିଷ ହେଲେଣି ଆଉ ତମ ଅଜା ଚାକିରି କରିଥିଲେ ବା?
ହଁ ମୋ ଅଜା ଚାକିରି କରି ହଁ ଶୁଭୁଛିୁ ତ?
ଆଜ୍ଞା।
ହଁ ମୋ ଅଜା ଯୋଉ ଅ ଯୋଉ ଗୋଟେ ସ୍କୁଲରେ ଗମେଣ୍ଟ ସ୍କୁଲରେ ଟିଚର ଥିଲେ। ଯୋଉ ହେଡ ମାଷ୍ଟ ଥିଲେ ତ, ସେ ସେଇ ଏବେ ରିଟଡ ନେଇସାରିଲେଣି। ସେଇ ଯେତେବେଳେ ସେ ହେଡମାଷ୍ଟର ଥିଲେ, ତେଣୁ ସମସ୍ତଙ୍କୁ ପଢଉ ବି ଥିଲେ ସେ କେତେବେଳେ ପଢଉଥିଲେ, ସେବେଠାରୁ ତାଙ୍କ ଆଖି ଖରାପ। ହେଲାଣି, କହିଲା କି -ମୋର ଠାକୁରଙ୍କୁ ତ ଧରିଛି ମୋର କିଛି ହବନି। ତାପରେ, ଏବେ ପୁରା ତାଙ୍କର ଆଖି ପୁରା ନଷ୍ଟ ହେଇଗଲାଣି, ମାନେ ଆଖି ଲଗେଇବାକୁ କହୁଛନ୍ତି ସମସ୍ତେ କିନ୍ତୁ ଯୋଉ ଆଖି ଲଗେଇବା ପାଇଁ ଯୋଉ ଆଖିର ଯୋଉ ଲେନସ ଟା ଧରିବା ପାଇଁ ଯୋଉଟା ଥାଏ, ସେଇଟା ବି ପୁରା ନଷ୍ଟ ହେଇଯାଇଛି, ଆଉ ଏବେ ଆଉ ବି ଆଉ କିଛି ଦେଖା ହଉନି ତାଙ୍କୁ, ତାପରେ ମୁଁ ଏବେ ଏପ୍ରିଲ ବାରରେ, ଆମର ଆକ୍ସିଡେଣ୍ଟ ହେଇଯାଇଥିଲା ଏଇ ମୁଁ ମୋ ଭଉଣୀ ଆଉ ମୋ ମାମୁଁ ଯାଉଥିଲୁ, ମାମୁଁ ଘରୁ ଗୋଟେ ଲାଇଟ ନଥିଲା କି, ବ୍ରେକ୍ ନଥିଲା, ଗୋଟେ କଳା ଣ୍ଡ ଗୋଟେ ପଳେଇ ଆସିଲା ତାପରେ ଆଉ ଦେଖା ହେଲାନି, ସେଇଠି ଲାଇଟ ନଥିଲା ନା, ତାପରେ ରୋଡ ରେ ବି ଲାଇଟ ନଥିଲା, ଦେଖା ହେଲାଣି ପୁରା କଳା ଷଣ୍ଢଟା ପା ପୁରା ପିଟି ହେଇଗଲା। ସେଇ ଏବେ ଆକ୍ସିଡେଣ୍ଟ ହେଇଥିଲା, ମୋର ବି ଦେହ ଭଲ ନଥିଲା। ମୋ ହାତ ପୁରା ଛିଣ୍ଡି ଯାଇଥିଲା, ଏବେ ବନ ମାନେ ଯୋଉ କମିଗଲାଣି ସବୁ ତକ। ଯୋଉ ଚିହ୍ନଟା ଅଛି, ଯୋଉଠି ପୁରା ଗୋଡି ଭିତରକୁ ବସିଥିଲା ପୁରା ସେଇଟାକୁ ଯେତେବେଳେ ମୁଁ କାଢିଥିଲି ନିଜେ, ଯୋଉ ଯାହା ଘର ଆଗରେ ପଡିଥିଲି, ମୋ ମୋ ମାମାର, ବଡ ମାମା, ମୋ ବଡ ମା, ମାନେ ମୋର ଅଜା ହେବେ, ସେ ମାମାର ବଡ ବାପା ଘର ସାମ୍ନାରେ ପଡିଥିଲୁ। ସିଏ ଯେତେବେଳେ ତା ଘରକୁ ନେଇକି ବସେଇଥିଲେ, ସେତେବେଳେ ମୁଁ ଗୋଡି ଟା କାଢିଦେଲି। ତାପରେ ସେଇଟା ପୁରା ଏବେ ଷ୍ଟିଜ ପଡିଲା ଭଳିଆ ଦେଖା ଯାଉଚି। ଆଉ ତିନି ମାସ ହେଲାଣି, ମୁଁ ଏଇନେ ଟିକେ ମେଡିକାଲ ଯିବାକୁ ଟାଇମ ହଉନାହିଁ। ତାପରେ ମୋର ଡାହାଣ ଗୋଡ ଟା ଯୋଉ ମାଡ ହେଇଥିଲା, ଏଯାଏ ତାର ଫୁଲା ବି ଅଛି ଆଉ ବିନ୍ଧୁଛି ବହୁତ। ଆଉ ଏବେ ଅଧିକ କିଛି କାମ କରିହଉନି, ଯେତିକି ହଉଛି ସେତିକି କରୁଛି ଆଉ।
ଆଉ ଟିକେ ଡାକ୍ତର ଦେଖେଇଦେ, ଗୋଡ ହାତ କଥା ନା ସେତେ କହନ। ବେଶୀ ଘରେ ଚାଲା ଚାଲି ବୁଲି ପାରିବେନି। ପ ଅସୁବିଧା ହବ ଆଉ ଟିକେ ଡାକ୍ତର ଦେଖେଇ ଦିଅନ୍ତୁ, ନହେଲେ ହଇରାଣ ହେବେ ଆଗକୁ। ଏଇଥର ଥା ଦେଖେଇ ଦିଅନ୍ତୁ ଟିକେ, ବଳ ଥାଉ ଥାଉ। ବଳ ହଟିଗଲେ ବାହାରିବ, ପୁଣି ବାଡି ଧରିବାକୁ ପଡିବ, ଗୋଟେ ଲୋକ ଦରକାର- ନବାଆଣିବା କରିବାକୁ ପଡିବ। ଏ ବହୁତ ଅସୁବିଧା। ଯେତେବେଳେ ଯାହା ହେଲା ଟିକେ ଡାକ୍ତର ପରାମର୍ଶ ନେଇକି ଯାହା କରିବେ। ଆନୁମାନିକି କିଛି କରିବେନି ଆଜିିକାଲି ଘୁଳା ବିନ୍ଧା ଟା ଭଲ ନାଇଁ। ପଡିଯାଇଛନ୍ତି ବହୁତ ଅସୁବିଧା। ଆଉ କଣ କରିଵା ଆଉ ତଣ୍ଟିଆ ଆଉ। ଏଭ ସବୁ ଆଉ ସମସ୍ୟା ଆଉ କୁଆଡେ କିଛି ଭଲ ନାହିଁ, ରାସ୍ତାରେ ଏତେ ଗାଡି ଗୋଡା ହେଲା। ଆଉ ଚାଲିକି ଯାଇ ହଉନି ଗାଡି ନେଇକି ବି ଯାଇହଉନି, ତମେ ଗୋଟେ ଲାଇନ ରେ ଯଉଥିଲି, ସେମାନେ ଆଣିକି ତମେ ଦେହରେ ପିଟିଦେବେ, ଆଉ କଣ କରିବ ଏଠି ଆଉ ଏତେ ଗାଡି ହେଲାଣି। ଘର ଘର ଘର କା ତିନଟା, ଚାରିଟା ଗାଡି। ବାପର, ପୁଅର, ଝିଅର, ଜେଜେର, ମା ର, ପିସି ଝିଅ ପାଠ ପଢତେ ଯିବ ଗାଡି, ପୁଅ ପାଠ ପଢତେ ଯିବ, ଗାଡି ବାପା ଅଫିସ ଯିବ ଗାଡି, ଯେ ଯାହା ଵାଟ ଯିବେ ଗାଡି ଆଉ ଗାଡି ସଂଖ୍ୟା ଏତେ ବଢିଗଲାଣି। ଆଉ ରାସ୍ତା ଟା ଚାଲି, ଖାଲି ଗୋଡ ବିନ୍ଧୁଛି। ଖାଲି ବିନା ଗାଡିରେ ଚାଲି ପାରିବନି। ଏତେ ଜାମ ହଉଚି ରାସ୍ତା। ଆଉ, ଆପଣ ଟିକେ ଦେଖେଇ ଦେବେ ଗୋଡ଼କୁ, ନହେନେ ଅସୁବିଧା ହବ ବହୁତ ଆଗକୁ। ଆଉ କାହିଁକି ଅସୁବିଧା କୁ ଯିବ! ଏବେଠୁ କରିଦିଅନ୍ତୁ ଦେଖା କରିଦିଅନ୍ତୁ ତାକ୍ ସେ କଣ କହୁଛି? ସେଇ ଅନୁସାରେ ମେଡିସିନ୍ ଖାଇ ଦିଅନ୍ତୁ କମିଯିବ। ଆଉ ଟିକେ ବଳ ହଟିଗଲେ, ବେଶୀ କଷ୍ଟ ହବ। ବେଶୀ ପଇସା ଖର୍ଚ ଯନ୍ତ୍ରଣା। ବହୁତ ଅସୁବିଧା ହେଇଗଲା ଆଉ।
ଏବେ ତ-ଅ ଏଇ କାଲି ବି ଆମେ ସକାଳ ପାଞ୍ଚଟାରୁୁ ଯିବୁ ଗୋଟେ ଜାଗାକୁ। ଆମର ସବୁ ନେଇକି ଯିବେ, କଳିଙ୍ଗ ଷ୍ଟାଡିୟମ କାଲି ୟୋଗା ଦିବସ ଯୋଉ, ଇଣ୍ଟରନାସନାଲ୍ ର ନା ସେଇଠିକି ନେଇକି ଯିବେ, ଆମେ ଆସିଲା ଆଳକୁ ଲେଟ୍ ହବ। ସେଇଠି ବି ସବୁ ଖାଇବା ପିଇବା ଦେବେ। ତାପରେ, ସେଇଠି ଯୋଗ ଶିଖଉଛନ୍ତି। ତାପରେ ସେଇ ଯୋଉ ଏଇ ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମ ହିଁ ଯିବୁ। ସେଇଠି ଭିତରେ ବୁଲି ବାଲିକି ଆସିଲା ବେଳକୁ ହେଇଯିବ, ନଅଟା ଦଶଟା ବୋଧେ ଆଉ।
ହୁଁ। ହଉ ଯାଆନ୍ତୁ। ବୁଲି ବାଲିକି ଆସିବେ, ଦଶଟା ହଉ କି ଏଗାରଟା ହଉ। ଶୀଘ୍ର ପଳେଇ ଆସିବ। ଖରା ହଉଛି ନା। ଆଜି ସିନା ପାଗଟା ଟିକେ କୋହଲା ଅଛି, କାଲି ଟିକେ ବର୍ଷା ହେଇଥିଲା ଗୁଳୁ ଗୁଳି ହଉଛି। କାଲି କଣ କହିହବ ନା କ-କଣ ହବ?
ହଉ ରଖୁଚି।
ହଉ ରଖନ୍ତୁ। ଆଉ କେତେ କରିବେ ଆଉ।